ହ୍ୟାଲୋ।
ହୁଁ କ'ଣ କହୁ?
କ'ଣ ଖବର?
ଖବର ବଡ ଜବର।
ହୁଁ କାଇ ବାହାଘର ହବୁନା।
ନାଇଁ ମଣିଷ ଟେମ୍ପରେଚର ହାଇ ହେଇଗଲାଣି ଏ ମଣିଷର।
ହୁଁ। କାଇଁ ଜର ବଢି ଯାଇଛି।
ନା। ଆମର ଯୋଉ ବାହାର ତାପମାତ୍ରାରେ। ଜର ଜର ଲାଗୁଛି ଆଉ।
ମନର ତାପମାତ୍ରା ବି ବଢି ଯାଉଛି ଆଉ ନା କ'ଣ?
କହନା କହନା ଏତେ ବିରକ୍ତ ଏ ଗରମ ଲାଗୁଛି।
ହଁ।
ହିସାବ ବାହାରେ।
ହୁଁ ଆଉ ଏଇଟା ତୋ ଭାଇଙ୍କର କ'ଣ ବାହାଘର ହବ ବୋଲି କହୁଥିଲୁ ବା।
ଭାଇଙ୍କର ବାହାଘର ପୁରା ଦେଖା ହଉଛି। ହେଇନି ବା ହେଲେ ତୁ ଆସିିବୁ ଟି ନା ଆସିଥିବୁନି ବା।
ତୁ ଡାକିଲେ ତ ନିଶ୍ଚୟ ଯିବି ନା।
ତତେ ଡାକି ନଥିଲି ପିନା ଦେଇ ବେଳକୁ ତୁ ତ ଆସିଲୁନୁ।
ନା ଭାଇଙ୍କ ବାହାଘର ଯିବା ଆଉ।
ଆରେ ସତରେ ଆସିବୁ ହେଲା ସେତେବେଳେ ମୁଁ ବସ୍ତ। ତ ରହିଲି କାହିଁକି ଝିଅ ବାହାଘର ମାନେ ଜାଣିଥିବୁ କେତେ କିଣା ଜିନିଷ ତା ସହିତ ଗଲି କିଣିବା ପାଇଁ ଭୁବନେଶ୍ଵର। ଆଉ ବି ଆଉ ବି ସବୁ ଲେଖା ଜିନିଷ ସବୁ ମୋ ଉପରେ ଥିଲା ନା ସେ ବାହା ହବ ସେ କନିଆ ଡାକରା ଖାଇବାକୁ ଗଲା। ଆଉ ବି ତାର ବି ବାହାଘର ଯେହେତୁ ହବ ତାର କେତେ କାମ ଥିଲା। ମୋ ଉପରେ ତ ତ ସବୁ ଦାୟିତ୍ୱ ଥିଲା ନା।
ହୁଁ।
ଲେଖା ପଇସା ଲେଖା ସବୁ। ତ ସେଥି ବ୍ୟସ୍ତରେ ବି ମୁଁ ଯାହାକୁ କହିଥିଲି କହିଥିଲି ଆଉ ଗାଁ ରେ ବି କାର୍ଡ ଦେଇଥିଲି ନା।
ହୁଁ।
ଆଡେ ଆଉ କାଡେ ଆଣିକି କଣ ଆସିପାଇଲିି ମୁଁ ତାଙ୍କ ବ୍ୟସ୍ତରେ ତୋତେ ଖାଲି କହିଥିଲି ଆଉ। ତୁ ତ ଆସିଲୁନୁ।
ଉଁ ହୁଁ।
ହୁଁ।
ଆଉ ପିନା ଦେଇ
ମୁଁ ବି ହଁ ଭଲ ତାର ବା ପୁଅ କୁନି ଟା ଦେଖିନୁ?
ହଁ ହଁ ତୁ ତା ଉଁ
ମୁଁ ପା ଯାଇକି ହଁ ମୁଁ ଯାଇକି ତା ପାଖରେ ରହିକି ଆସିଲିନି। ଅ ସିଏ ଏତେ ଆଟାଜ ମୋ ସହିତ ହେଇଯାଇଚି କୁନି ପୁଅ ସିଏ ମାନେ ନା ଜାଣିଗଲାଣି ଦେଇ ଖାଲି ମତେ ଡାକିବ ମାନେ ସିଏ ଜାଣିପାରିବ ମୁଁ ବୋଲି ମୋ ମୁହଁ କୁ ଅନେଇବ। ଦେଇ କହିବ ତୁ ଜଣିଚୁ ତା ନାଁ ସେଇଆ ବୋଲି। ହଟୁ କହିବ ସେ ସେଇଠୁ ହସିବ ଆଉ ଦେଇ କହିବ ଏ ସବୁ ଜାଣିପାରୁଚି ଆଉ। ସେ ତ ମାଉସୀ ହବନି କହୁଚି। ମାନେ ସେ ଛୋଟ ଛୁଆଟା ଏତେ ଛୋଟ ବେଳୁ ସାତ ମାସ ଆଠ ମାସର ସିଏ ବି ଜାଣିପାରୁଚି ମତେ କିଛି କହୁଚନ୍ତି ସିଏ ବି କାନ୍ଦିବ। ମୋନାଲି ତତେ ଆଉ ଧରିବନି କହୁଚି ସେ କାନ୍ଦିବ ହେଲା।
ନୋ ମା।
ଏମିତି ହଁ ବା।
ଓହୋ।
ତା ମାମା କଣ କରେ କହିଲୁ ମାନେ ସିଏ ଟିକ ଅଦି କାନ୍ଦେ ତାକୁ ମାନେ ଛୋଟ ଛୁଆ ନା ଗୋଟେ ଘର ଭିତରେ ଖେଳିବେ କିଛି ସମୟପରେ ସେ କଣ ଚାହାନ୍ତି ମୁ ଟେ ବାହାର ଦୁନିଆ ଦେଖିବି ନା ନାଇଁ ମୁଁ ଯେତେ ଦିନ ରହି ମୋର କାମ କଣ? ତାରି ପାଇଁ ତ ଯାଇଚି ତାକୁ ହିଁ ଧରିବି ତାକୁ ହିଁ ଖୁଆଇବି। ତାକୁ ଖୁଆଇ ଦିଏ ମୁଁ ହେଲା। ଖାଲି ସିଝା ଟା ଟିକେ ହଇରାଣ କରେ ତ ସେ ଖାଏନି କିନ୍ତ ଛୋଟ ଛୁଆ ସିଝା ଖାଇବାକୁ ଟିକେ ମଗନ୍ତିନି। ସିଝା ଟିକେ ଖାଏନି ତ ସେ ସେଇଥିପାଇଁ ମୁଁ ଟିକେ ତଥାପି ସିଝା ମୁଁ ଖୁଆଇଚି ଚାରି ପାଞ୍ଚ ଥର ଖୁଆଇଚି। କିନ୍ତୁ ସେଲାକ ଆଉ ମୁଁ ଆସ ସିବା ଦୁଇ ଦିନ ପୂର୍ବରୁ ସେ ଛତୁଆ ଖାଇଲା। ତାକୁ ମୁଁ ଖୁଆଇଚି ତାକୁ ସବୁବେଳେ। ସକାଳେ ମୁଁ ପ୍ରାୟ ଖୁଆଇ ଦିଏ ଦେଇ ତାକୁ ଗାଧେଇକି ଖୁଆଏ ତ ତ ସ କାଳେ ପ୍ରାୟ ସିଏ ଖୁଆଇଦିଏ। ମୁଁ ଚାରିଟା ବେଳେ ଆଉ ରାତି ବେଳେ ଆଉ ସନ୍ଧ୍ୟା ବେଳେ ସିଏ ଖାଏ ହେଲା। ସେଇ ଟାଇମ୍ ଟା ମୁଁ ଖୁଆଏ ତାକୁ।
ହୁଁ।
ହଁ। ଅ ସିଏ କଣ କରିବ ନା ଯେତେବେଳେ ଟିକେ ଖେଳିଦବ ଯେ କାନ୍ଦିବ ମୁଁ ଜାଣିପାରିବି। ତାକୁ ମୁଁ ଗେଟ୍ ବାହାରକୁ ନେଇ ଟିକେ ବୁଲାଏ ସେ ଖୁସି ହେଇଯାଏ ଆଉ। ଆଉ ଯେତେବେଳେ ଟିକେ ମୋ ଦେହ ଟିକେ ସେଠି ଖରାପ ଲାଗିଲା ହେଲା ତ କଣ ହେଇଛି ନା ମୁଁ ସୋ ତୁ ଆଉ ଯାଇପାରୁନି ଗ୍ୟାସ୍ ହେଇଯାଇଛି ମୋର ଆଉ ଉଠି ପାରୁନି କାନ୍ଦୁଛି ଆଉ ତାର ଟାଇମ୍ ହେଇଗଲେ ତା ମାମା ପାର୍ଟି କରୁଛି ତା ମାମା ତାକୁ ଆଉ ଯେମ ତି ନଉନି ତା ମାମା ପାର୍ଟି କରୁଛି ସେ ମୋ ମୁହଁକୁ ଅନଉଛି ମୋ ଡ୍ରେସ ଟାଣୁଛି ମତେ ନେ ହେଲା। ହଁ ମୁଁ ତାକୁ ଯେମିତି ଧଇଲି ପାଟି ଚୁପ୍ ଜାଣିଲା ବା ମତେ ନେଇକି ଯିବ ବାହାରକୁ।
ହଁ ହଁ ଛୋଟ ଛୁଆ ଆଉ।
ତ ମୁଁ ସେତି କଷ୍ଟ ହଉଥାଏ ତାକୁ କାନ୍ଦିଲେ ଗୋଟେ ଛୁଆଟା ନା ମୋତେ ଆଉ କଷ୍ ଷ୍ଟ ହେଲାନି ତାକୁ ବାହାରକୁ ନେଇ ବୁଲେଇଲି ହସିଲା ଯେମିତି ମୋର ତ କଷ୍ଟ କୁଆଡ଼େ ଗଲା ଆଉ। ହୁଁ ହୁଁ ମାଉସୀ ମାନେ ଜାଣିଥିବ କେମିତି ଲାଗୁଥିବ?
ଛୋଟ ଛୁଆ ବଢ଼ିଆ ଲାଗନ୍ତିନି କି ତାଙ୍କ ସାଙ୍ଗରେ ଲାଗିବା ପାଇଁ।
ହଁ ଆଉ ମୁଁ ଯୋଉଦିନ ଆସିଥିଲି ଏ ତେ କାନ୍ଦିଛି ତିନି ଜିନ ଜାକ ମୁଁ କାନ୍ଦିଛି ଖାଲି।
ହଁ ବା ସେଇଟା ଆମର ଛାଡ଼ି ହଏନି ଆଉ।
ସିଏ ଜାଣିଛୁ ନା ମୁଁ ଜମା ବି ସକାଳ ବେଳା ଉଠେନି ମୁଁ ପାଞ୍ଚ ଛଅଟାରେ ବଶ୍ ଥିଲା ମୋର। ମୁଁ ଆସିଲି ଉଠିବି ଯାହାବିହଉ ସାଢ଼େ ଚାରିଟା ରାତିରୁ ନା ନାଇଁ ଗାଧେଇ ପାଧିବି ଆସିବି। ଖରା ଦିନ ଆଉ କଣ ଗାଧେଇବାକୁ ଡର ଲାଗୁଛି।
ଉଁ।
ଆର ତୁ ଗାଧେଇଲି ମୁଁ ଗାଧେଇ ସାରିଛି ତ ସେ ଉଠିଲା ଦେଇ ତାକୁ ଉଠେଇ ଦେଲା। ଦେଇର ବି ମନ କଣ ହଉଛି ସେ ମୋ ପାଖରେ ଶୁଏତ ହେଲା ସେ ଟୋଟାଲି ମାନେ ରା ତି ସାରା ମୋ ମହାତ ଧରିକି ଶୋଇଥିବ ମୁଁ ତାକୁ ଧରିଥିବି ସେ ମୋରିଆଡ଼କୁ ଅନେଇକି ହିଁ ଶୋଇଥିବ। ତା ମାମା ତାକୁ ଆଉ ଖୋଜେ ହିଁ ନାଇଁ। ଶୋଇଥାଏ ଯଦି ଖାଇବ ଖାଇବ। ଖାଇସାରିକି ବି ମୁଁ ମାନେ ମତେ ଆନେଇକି ଶୋଇବ। ମାନେ ଜାଣିପାରୁଥିବ କେମିତି ଲାଗୁଥିବ ତାକୁ ଛାଡିକି ଆସିବା ଆଉ।
ଅଁ ନାଇଁ ଛୋଟ ଛୁଆ ଏମିତି
ହଁ ତାକୁ ମୁଁ ଯେ ସକାଳଠୁ ଆରମ୍ଭ କରି ରାତି ଯାଇ ତାକୁ ମୁଁ ଶୁଆଏ। ମୁଁ ଶୁଆଇବି। ଖାଲି ସକାଳେ ବେଳା ତା ମାମା ଯାହା ଗାଧେଇଦବା ତା ଡ୍ରେସ ଫେସ ସବୁ ମାନେ ସବୁ କାମ ଧର କହିବାକୁ ଗଲେ ଅଧା କାମ ମୁଁ କରେ ଆଉ ସିଏ ମତେ ଜାଣିଗଲାଣି ନା। ସବୁଠୁ ବଡ଼ ଦୁଃଖର ସମୟ ଥିଲା ମୁଁ ଯେତେବେଳେ ଆ ସିଲି ମାନେ ଓନିଟା ମାନେ ସବୁ ସରିଗଲାଣି ଖାଲି ଓନିଟା ପକେଇବି ଆଉ ଓନିଟା ପକେଇଲେ ବ୍ୟାଗ ପକେଇବି ଆଉ ଯୋଉ ଓନିଟା ପକେଇଲି ସିଏ ପୁରା ଅନେଇ ଛି ବୋଧେ ଆବା କାଭା ହେଇକି ମାନେ ଇଏ ଓନି ପକେଇଲେ ମତେ ମୁଁ ତ ବାହାରିନି ଡ୍ରେସ ପିନ୍ଧିନି ସିଏ ଡ୍ରେସ ପିନ୍ଧି କୁଆଡେ଼ ଗଲାକି ହେଲା
ହଁ ହଁ।
ଭାବିକି ମତେ ଯେମତି ମାନେ ଦୁ ମାନେ ମନ ଦୁଃଖରେ ଜେମତି ଆବା କାବା ହେଇ ଅନାନ୍ତିନି ଦୁଃଖ କରିଦେଇି ମନ ମୁଁହ ଶୁଖେଇ ମତେ ସେମତି ଯେତେବେଳେ ଅନେଇଲା ମାନେ ଏ ଏତେ ଯୋରେ କାନ୍ଦ ଲାଗିଲା ମୁଁ କାନ୍ଦିବି ସେ ମୋ ଗାଲରେ ଏମିତି ହା ତ ମାରୁଛି ଆଉ ହୁଁ ମୁଁ କହିଲି ଛୁଆକୁ ଛାଡ଼ିକୀ ମୁଁ କେମିତି ଯିବି?
ହୁଁ।
ଆଡେ ତ ଟିକେଟ ହେଇଯାଇଛି ଆଉ କଣ କରିବି କହୁନୁ।
ହଁ ଛୋଟ ଛୁଆ ମାନେ ବି ବହୁତ ଇଏ।
ମୁଁ ତାପରେ ଯେତେବେଳେ ଗାଡିରେ ବସିଲି ମାନେ ତାଙ୍କ ରୁମ ପାଖରୁ। ଅ ପନ୍ଦର କିଲୋମିଟର ଭଳିଆ ହବ ଆଉ। ମାନେ ବସି ଆଉ ପନ୍ଦର କି ଦଶ ଏମିତି ହବ ଆଉ। ସୋଠୁ ଯେତେବେଳେ ବସିଲି ଗାଡିରେ ସିଏ ଆହୁରି ଆବା ଗାବା କାନ୍ଦିଲାଣି। ହେଲା। ମୁଁ ତାପରେ ଆସିଲା ପରେ କେତେ କାନ୍ଦିଲା ମନେ ମନେ ଛୋଟ ପିଲା ଖୋଜନ୍ତି। ଖୋଜୁଥିବ ମତେ ଆଉ।
ହଁ ହଁ।
ସେଇ ଗୋଟେ ମୁମେଣ୍ଟ ଆଉ। ତୁ ଯେମିତି ତୋ ଭାଇକି ଯେମିତି ଭଲ ପାବୁ ତାକୁ ଛାଡି ପାରିବୁନି। ସେଇଭଳିଆ ଆଉ।
ମୁଁ ତ କ୍ଷଣ କେ ତା ବିନା ରହିପାରିବିନି ଆଉପାଠ ପଢ଼ା ବି ମୁଁ ତା ପାଇଁ ଭୁଲିଗଲି।
ହଁ ବା ଛୋଟ ଛୁଆ ଏମିତି କଣ କହିଲି ତାଙ୍କର ସତ ଭଲ ପାଇବା ଗୋଟେ ଜିନିଷ ନୁହଁ। ଛୋଟ ଛୁଆଁ କର ମାନେ ପାଆନ୍ତି ନିଃସ୍ଵାର୍ଥ ଯୋଉଥିରେ ସ୍ଵାର୍ଥ ନଥିବ।
ସେଇଥିପାଇଁ ତ କହନ୍ତି। ମାନେ ଛୋଟ ବୟସରେ ତମ ହୃଦୟରେ ଭଗବାନ ଥାନ୍ତି ବୋଲି କହନ୍ତୀନି କି।
ହଁ।
ତାପରେ ତ ତମର ଆସିବ ଆଉ। ହିଂସା, ମୋହ, ମାୟା, ସଂସାର ପ୍ରତି ଆସିବ ଆଉ। ହଁ।
ଆଉ ହିଂସା ଏମିତି ଗୋଟେ ଜିନିଷ ବାପା, ମା, ଭାଇ ଭଉଣୀ କିଛି ମାନୁ ନାହିଁ।
ହଁ।
ସେଇ ନିର୍ମଳ ହୃଦୟ।
ହୁଁ।
ଛୋଟ ବୟସରେ ହିଁ ଥାଏ‌।
ହଁ ବା।
ହୁଁ ତାପରେ ଆମ ପୁଅ ତ ଯଦି ତୁ କୁଆଡେ ବାହାରକୁ ଯାଇଥିବୁ।
ହୁଁ। ହୁଁ।
ଯଦି କିଛି ଆଣ ନଥିବୁ କି କଣ ହେଇଥିବ ପଳେଇ ଆଇଥିବୁ କି ବ୍ୟାଗ ରେ ଥିବ ସେ। ତୋତେ ଆଗ ଆସିବ ବେଜିତି କରିଦବ।
ନା।
ତୁ କାହିଁକି ଆଣିନୁ ତୁ କଣ ଜାଣିପାରୁନୁ।
ହି ହି ଛୋଟ ଛୁଆ ଆଉ। ‌
ହଁ ଯେମିତି ହେଲେ ଗୋଟେ ଜିନିଷ ତାର ଦରକାର।
ହଁ ସେୟା କହିନି ତା ମୂଲ୍ୟ ସେମାନେ କଣ ଜାଣିଥାନ୍ତି। ନା ତା ମୂଲ୍ୟ ଜାଣିଥାନ୍ତି ନା ସେ ପଇସା କଣ ଜାଣିଥାନ୍ତି ସେ ଖାଲି ଚାହାନ୍ତି‌। ଗୋଟେ ଜିନିଷ ହେଲେ ଦେଖିଲେ ଖୁସି ହେଇଯିବେ ଖେଳହଉ, ଖାଇବା ଆଉ, ଚକଲେଟ ହଉ। ଖୁସି ହେଇଯାଆନ୍ତି ପିଲା ଆଉ।
ହଁ ବା ଆମ ପୁଅ ତ ଭାରି ଦୁଷ୍ଟ ଏତେ ଦୁଷ୍ଟ ମାନେ ସଂସାର ବାହାର ଦୁଷ୍ଟ।
ପୁଅ ମାନେ ଟିକେ ଦୁଷ୍ଟ ହୁଅନ୍ତି ଆଉ।
ହଁ ବା। ଦୁଷ୍ଟ ମାନେ ସେମାନେ କଣ କହିଲୁ ଛୋଟବେଳୁ ଜମା ଚାଲିବନି କେବଳ ଦୌଡିବ। ହଁ ବା ପିଲା ଅଛନ୍ତି ଚାଲନ୍ତି ଆଗ ନା ଆଉ।
ହୁଁ ହୁଁ ଆଉ ଯୋଉମାନେ ଦୁଷ୍ଟ ହୁଅନ୍ତି ସେମାନଙ୍କ ସ୍ମରଣ ଶକ୍ତି ଭଲ ଥାଏ ଜାଣିଛ ନା।
ହଁ ନାଇଁ ଆମ ପୁଅ ଆସି ତିନି ବର୍ଷ ହେଇନି।
ଆ ସିଏ ଆମର ସବୁ ମନ୍ତ୍ର ମାନେ ଗାୟତ୍ରୀ ମନ୍ତ୍ର ହଉ। ମହାମୃତ୍ୟୁଞ୍ଜୟ ମନ୍ତ୍ର ହଉ ନା
ସତରେ ମତେ ଲାଗେ ତିନି ବର୍ଷ ଉପରେ ହେଲାଣି ବଲିବା କାହିଁକି ନା ମୁଁ ଯୋଉ କଥା ହୁଏ ସେ ସବୁ କହିଦିଏ ନା ପାଠ ମନ୍ତ୍ର ସବୁ କହିଦିଏ ନା ମୁଁ ଭାବେବି ସିଏ ବୋଧେ ମାନେ ତିନି ବର୍ଷ ଉପରେ ଚାରି ବର୍ଷ ପାଖାପାଖି ହେଲା। ଣି ବୋଲି
ନା ମୁଁ ଏଇ ଆମର ଅକ୍ଟୋବର ମାସରେ ବା ତାର ତୃତୀୟ ୟେ
ଓହୋ ଆଚ୍ଛା, ଆଚ୍ଛା।
ହୁଁ।
ଏମାନେ ଦୁଷ୍ଟ ହୁଅନ୍ତି ସେମାନଙ୍କର କିନ୍ତୁ ସତ କଥା ସ୍ମରଣ ଶକ୍ତି ଥାଏ ମୁଁ ବି ଜାଣିଛି ଦେଖିଛିବି।
ହଁ ନାଇଁ ସିଏ ବି ଭଲ ମୁଁ ବି ସେୟା ହଁ।
ଥିଲେ କି ତ ମୁଁ ବି ଜାଣିଛି ଯଉମାନେ ଦୁଷ୍ଟ ହନ୍ତି ମାନେ ସ୍ମରଣ ଶକ୍ତି ଭଲ ଥାଏ। ଆଉ ଯିଏ ପାଠକୁ ଡରିଲା ଆଉ ସିଏ ପଢିବନି କିନ୍ତୁ
ନା।
ହୁଁ। ମେନ୍ ଗୋଟେ ଜିନିଷ ଦେଖୁନୁ ତୁ ସେତିକି ଶିଖେଇଛି ତାକୁ ବୋଲି ସେ ସେଇଟା କରୁଛି ନା ଆଉ ଯଦି କେହି କହିନଥାନ୍ତେ ଘରେ ସେ କେମିତି ପଢିଥାନ୍ତା କେମିତି ଜାଣିଥାନ୍ତା ଜାଣି ପାରିଥାନ୍ତା କି? ସେଇ କଥା।
ତାପରେ ଆମ ଘର ପାଖରେ ବି ଗୋଟେ ଝିଅଟା ଏ ହେଲା ଛୋଟ ଛୁଆଟେ ଇ ତାକୁ ତା ମାମା ବାହାରେ ଦୁବାଇ ରେ ରହୁଥିଲେ।
ହୁଁ।
ତାକୁ ସବୁବେଳେ ଫୋନ ଦେଖେଇଲେ ଯେ ସିଏ ଆଉ କା ମାନେ ପା ଟି ଟୋଟାଲି ଖୋଲୁନି କିଛି କହୁନି ଆସି ଚାରି ବର୍ଷର ହେଲାଣି।
ହୁଁ।
ମାନେ ଫୋନ ଦେଖି ଦେଖି ପିଲା ମୁଣ୍ଡ ଟା ଦେଖ କେତେ ଖରାପ ହେଇଗଲା।
ହଁ।
ଆଉ ସେ ଏନ୍ତି ବଉଛି କାହା ପାଖକୁ ଯାଉନି କି କିଛି କରୁନି।
ହୁଁ। ଏମିତି ବା ଅ ଦୁଷ୍ଟ ହେଲେ ବି ଆମେ ଯଦି ତାକୁ ଶିକ୍ଷା ଦବା ତାହେଲେ ସେ ସେଇଟା ପାଇବ ନା ଆଉ। ଆମେ ଯଦି କିଛି ତାକୁ ନ କହିବା ସେଇ ଯୋଉ ମୋ ଦେଇ ପୁଅ କହୁନି ମୋ ଦେଇ ପୁଅ ମତେ ଯୋଉ କୋଇ ତା ସହିତ ମୁଁ ଯେତେ ଦିନ ରହିଲି ଖାଲି କଥା ହେଇ ହେଇ ହେଇ ହେଇ ତାକୁ ଛାଡି ସେବେ ଆଣ୍ଠେଇଲେ କଥା ଟିକେ ଯେତିକି ଯିଏ ପ ମାନେ କହିଲାଣି।
ହଁ। ତାଙ୍କର ଏଇ ସମୟ ଇଏ ଟା ନା ତେଣୁ ଟିକେ ଇଏ କରିବା କଥା। ଏମତି ସବୁ ହଉଛି ଆଉ କଣ।
ତୁ କଣ କର ଆଁ ମୁଁ ଯାଉଛି ଖାଇବି ଆଉ।
ହଁ।